ହାଲୋ।
ହାଲୋ ସୁପ୍ରଭାତ।
ଶୁଭ ସକାଳ।
ଶୁଭ ସକାଳ ଶୁଭ ସକାଳ ଶୁଭ ଖରାବେଳ ଶୁଭ ସନ୍ଧ୍ୟା ଶୁଭ ସବୁକିଛି ଆପଣଙ୍କର ଆପଣଙ୍କର ସବୁ କିିଛି ଶୁ ଭ ହଉ।
ହଁ ଆପଣଙ୍କର ବି ହଉ ଶୁଭ।
ହେଁ ଆଚ୍ଛା ଆଉ କଣ କରୁଚନ୍ତି?
ଏବେ ବସିମଚି ଗୋଟେ ଛୋଟଛୁଆଟା ଆସିଛି ତ ତାକୁ ପଢଉଛି ତ ଏଇଠି ବସଛି।
ତା ପାଖରେ ହଁ ଏଇ ଛୁଆ ଗୋଟେ ଆସୁ ବସୁଛି ତା ବସେଇକି ପଢଉଛି ଆଉ।
ଆଚ୍ଛା ଆ ଆଉ କେମିତି ଅଛନ୍ତି ଆପଣ?
ଭଲ ଅଛି।
ହୁଁ
ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ବଢିଆ ଅଛି ଭଗବାନଙ୍କ ଦୟାରୁ।
ହଁ ଭଲରେ ଥାଆନ୍ତୁ ଭଲ। ସମସ୍ତେ ଭଲରେ ରହିଲେ ଭଲ।
ହୁଁ ଆଉ ସକାଳର ନି ନିତ୍ୟକର୍ମ ସବୁ ସରିଗଲାଣି?
ହଁ ସଇଲାଣି ସଇଲାଣି ବୋଲି କଣ ଦାନ୍ତଫାନ୍ତ ଘଷି ବାସି କାମ ତ ସରି ଲାଣି ତାପରେ ସ୍ତ୍ରୀ ଲୋକ ଯେହେତୁ ଆମେ ବାସି କାମ ଟା ଆମର ଆଗେ ଟିକେ ବାସି କାମ ସଇଲା ପରେ ଦାନ୍ତ ଫାନ୍ତ ଘଷି ଚାହା ଫାହା କଲୁ ହଜବ୍ୟାଣ୍ଡକୁ ଦେଲି ଚାହା ମୁଁ ବି ପିଇଲି ଆଉ ଗାଧୁଆପାଧୁଆ ସାରି କରିନି।
ହ
ଆଉ ଏ କାମ ସବୁ ସଇଲାଣି ଗାଧୁଆ କାମ ହବ ସାଢେ ଆଠଟା ଠୁ ଷ୍ଟାର୍ଟ ହବ ଏ ଛୋ ଟ ଛୁଆଟେ ଆସୁଛି ତା ପାଖରେ ହିଁ ବସୁଛି ସେ ତାକୁ ସାଢ଼େ ଆ ଠଟାରେ ଛାଡ଼ିବି।ମୋର ଗାଧୁଆପାଧୁଆ କରିବି ଠାକୁରବାକୁର ପୂଜା କରିବି ତାପରେ ରୋଷେଇ ଆରମ୍ଭ କରିବି ଆଉ।
ଠାକୁର ପୂଜା କରିସାରିଲେ ରୋଷେଇ ଆରମ୍ଭ କରିବି।
ଆଚ୍ଛା ସକାଳ ଜଳଖିଆ ଆଜି?
ଜଳଖିଆ ସେମିତି ମୁଁ ସକାଳୁ ଖାଏନି ଖାଲି ଚାହ ବିସ୍କିଟ ଟିକେ ଖାଇଛି ଆଉ। ମୁଁ ଏଇ ଠାକୁର ପୂଜା କରିସାରିଲା ପରେ ହିଁ ଖାଏ ଖାଲି ଚାହା ଟିକେ ହିଁ ପିଏ ଜଳଖିଆ ଏତେ ମୁଁ ଭଲ ପାଏନି ସକାଳୁ ଖାଇବା ପାଇଁ ମାନେ ଠାକୁର ପୂଜା ନ କଲା ପୂର୍ବରୁ ମୁଁ ଆଉ ଖାଏନି।
ଆ ଛା ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ଦେଢଶୁର ଯା ସ୍ଵାମୀ ପୁଅ ଝିଅ। ହାଲୋ।
ଆଚ୍ଛା। ଆଉ ଆପଣଙ୍କର ପୁଅ ଝିଅ
ପୁଅ ଝିଅ ଏବେ ଟ୍ୟୁସନ ପଳେଇଛନ୍ତି।
ଆଛା। ଆଉ ଆଜି ତ ଆମିଷ ବାରି ଅଛି ଖରା ବେଳର ଖାଇବା?
ଆ ହବ ଚିକେନ କରି ଆଣିବେ ଯଦି କରିବ ନହେଲେ ମାଛ ଆଉ। ମାଛ ଟା ଆଣିବେ ବୋଧେ ମାଛ ଟା ଆଣିକିନି ମାଛ ଖରାହବ।
ଆଚ୍ଛା ଏଇ ମାଛରୁ ମନେ ପଡିଲା ଆପଣଙ୍କୁ ଆମିଷରେ କଣ ଖାଇବା ପାଇଁ ବେଶୀ ଭଲ ଲାଗେ?
ମତେ ବେଶୀ ଭଲ ଲାଗେ ମାଛ ଆଉ ଅଣ୍ଡା।
ଆଛା। ଆଉ ଆଉ ସାଧାରେ କଣ ବେଶୀ ଖାଇବା ପାଇଁ ଭଲ ଲାଗେ?
ସାଧା ରେ ମତେ ଭଲ ଲାଗେ ଶାଗ ଭଜା ଆଉ ଶାଗ ଭଜା ଟା ଅଧିକା ଭଲ ଲାଗେ ତାପରେ ସେମିତି ଯୋଉ ମିଶିଁ ତ ସେ ଯୋଉ ପନିପରିବା ସବୁ କଥା ପକେଇକି ତାକୁ ତରକାରୀ କରିଥାଉ ସେଇଟା ଭଲ ଲାଗେ ଆଉ।
ଆଛା ଆପଣଙ୍କ ପୁଅ ଝିଅ କୋଉ ଶ୍ରେଣୀରେ ପଢୁଛନ୍ତି?
ଝିଅ ପଢୁଛି ଦ୍ଵିତୀୟ କ୍ଲାସ ପୁଅର ତୃତୀୟ।
ଆଛା ପୁଅ ଝିଅ ମାନେ ଆମିଷ ଖାଆନ୍ତି?
ହଁ ଖାଆନ୍ତି।
ଆଛା ଆଉ ଆଉ ଆପଣଙ୍କ ଜାଗାରେ କଣ ବୁଲିିବା ଜାଗା ସବୁ କଣ ଅଛି ଆପଣଙ୍କର ଘର ପାଖରେ।
ଆମର ଏପଟରେ ବୁଲିବାକୁ ହେଲେ ହଁ ଭଲ ଜାଗା ଅଛି। ଭଲ ଏଇ ଏପଟରେ ଯୋଉଁ ପାହା ଜଙ୍ଗଲ ଏରିଆ ନାଁ ପାହାଡ ଫାହାଡ ଗୁରା ଅଛି। ଟିକେ ବୁଲିବା ପାଇଁ ଭଲ ଲାଗେ ଆଉ ଏପଟରେ କେଉଁଝର ଲାଇନି ମାନେ ଘଟଗାଁ ଜାଣିଥିବେ।
ହୁଁ।
ଘଟଗାଁ ଏପଟ ଲାଇନ ଅଛି ବହୁତ ବୁଲିବା ଜାଗା ଭଲ ଅଛି।
ହୁଁ। ଆଛା ଆପଣଙ୍କୁ ବୁଲାବୁଲି କରିବା ପାଇଁ ଭଲ ଲାଗେ?
ହଁ ଭଲ ଲାଗେ।
ଆପଣ ଯାଆନ୍ତି ବୁଲାବୁଲି କରିବା ପାଇଁ?
ହଁ ସେମିତି ଯାଏ ଆଉ। ସବୁବେଳେ ନୁହେଁ ତାପରେ ଆମେ ଯେହେତୁ ଶାଶୁ ଘର ବୋହୂ ଆଉ ଏତେ ବୁଲିବା ଯା ହଉ ଟାଇମ୍ ପାଇବନା ଯାହା ହେଲେ ଘର କାମ ଯେତେବେଳେ ଫାଙ୍କା ପାଉ କାଁ ଭା ସେମିତି ଯାଉ ବୁଲିବା ଲିବା ପାଇଁ ଆଉ।
ଆଛା। ଆଉ ଏ ମୁଁ ଜାଣିଛି ଆପଣଙ୍କ କେଉଁଝରରେ ରଜ ବହୁତ ଭଲରେ କାଳେ ପାଳନ କ କରାଯାଏ।
ହଁ ରଜ ମ ଏପଟରେ ବହୁତ ଭଲ ହୁଏ ହୁଁ ହୁଁ।
କଣ ସବୁ କେମିତି ହୁଏ ମୁଁ ଖାଲି ଶୁଣିଛି ମୁଁ ତ କେବେ ଯାଇନି କି ଦେଖିନି ମତେ ଟିକେ କହିଲେ କଣ କେମିତି ସବୁ ରଜ ସେପଟେ ପାଳନ କରନ୍ତି?
ରଜ ଏପଟେ ତାଙ୍କର ସବୁ ଝୁଲା ପକେଇକି ବା ଡିଜେ ଫିଜେ ଲଗେଇକି ମାନେ ସବୁ ପାନ ଇଏ ବଡ ଷ୍ଟଲ୍ ଫଲ୍ ପଡେ ଷ୍ଟଲ୍ ଫଲ୍ ପଡେ। ସବୁ କଥା ପାନ ଷ୍ଟଲ୍ ପୋଡ ପିଠା ଷ୍ଟଲ୍ ମାନେ ସବୁ ହିଁ ପକେଇକି ଝୁଲା ଭଲ ହୁଏ ଭଲ ମାନେ ଲୋକ ସବୁ ସବୁଆଡୁ ସବୁଆଡୁ ବି ଆସନ୍ତି ମାନେ ଏ ଗାଁ ରୁ ସେ ଗାଁ ସବୁ ବୁଲି ଆସନ୍ତି ଦେଖିବା ପାଇଁ ବହୁତ ଭଲ ହୁଏ।
ଆଛା ଆପଣ ଖାଇଛନ୍ତି ପୋଡ ପିଠା?
ହଁ ପୋଡ ପିଠା ଖାଇଛୁ।
ଆପଣଙ୍କୁ ବନେଇ ଆସେ ପୋଡ ପିଠା?
ମୁଁ କେ ହଁ ବନେଇବା ଆସିବ।
ଆଛା ପୋଡ ପିଠା କେମିତି ହୁଏ ମତେ ଟିକେ କହିଲେ ମୁଁ ଆଉ ଆମେ ତ ନର୍ମାଲ୍ ଏମିତି କରିଦଉ ଗ୍ୟାସ୍ ରେ ଆପଣ କୋଉଥିରେ କରନ୍ତି ଗ୍ୟାସ୍ ନା ଚୁଲିରେ?
ସେ ଯୋଉ ଗ୍ୟାସ୍ ରେ କରନା ନା ଚୁଲି?
ଚୁଲି ରେ ତା ମାନେ ପୋଡ ପିଠା ବହୁତ ବଢ ବଢିଆ ହଉଥିବ ସ୍ଵାଦିଷ୍ଟ ବି ଲାଗୁଥିବ କେମିତି ପୋଡ ପିଠା କରାନ୍ତି ମତେ ମତେ ଟିକେ କହିଲେ।
ଆମେ ଚାଉଳ ବତୁରେଇ ଦବୁ ଚାଉଳ ବତୁରେଇ ସାରିଲା ପରେ ତାକୁ ବତୁରେଇ ଦେଲୁ କି କିଛି ସମୟ ସେ ବତୁରି ଗଲେ ତାକୁ ଚୁନା କରିଦବୁ ଚୁନା କରିସାଇଲା ଏବେ ତ ଆଉ ଢେଙ୍କି ଫେଙ୍କି ନାହିଁ ସବୁ ଗ୍ରାଇଣ୍ଡର ଗ୍ରାଇଣ୍ଡରେ ହିଁ ଚୁନା ଆମେ ପେସେଇ ଦଉ। ପେସେଇ ଦେଇ ସାଇଲା ପରେ ତାକୁ ଚୁନାକୁ ରଖିଦଉ ଚୁନା ରଖି ସାଇଲା ପରେ ଚୁଲି ଲ ଲଗେଇବୁ ଚୁଲି ଲଗେଇ ସାରିଲା ପରେ ତାକୁ ନଡ଼ିଆ ଗୁଡ଼ କାଜୁ ଯେ ଯୋଉ କଥା ପକେଇ ପାଇଲା ସେମିତି ବି କାହା ତମେ କଲର ଦବ ଆମେ ଆମେ ବେଶୀ ପକଉଛୁ ନଡ଼ିଆ ନଡ଼ିଆ କାଜୁ ନୁହଁ ତ କଁ ନଡିଆ ପକେଇବ ନଡ଼ିଆ କୁରିଆ କୁରି ଦେଇକି ପକେଇବ। ପକେଇ ତାକୁ ପାଣି ଗରମ କରୁ ପାଣି ଗରମ ଫୁଟିଲା ପରେ ଚୁନା ପକେଇ ତାକୁ ଯନ୍ତୁ ନ୍ତି ଦଉ ଯନ୍ତି ସାରିଲା ପରେ ସିଏ ଥଣ୍ଡା ହେଇଗଲା ପରେ ତାକୁ କଢେଇ ବ ସେଇ ତା ତଳେ ଲୁଣ ଦେଇଦେଲେ ଚଳିବ ନହେଲେ ଏଇ ସମୟରେ ଗୋଟେ ଛାଞ୍ଚ ଦେଇ ଷ୍ଟାଣ୍ଡ୍ ରେ ଦେଇ ଦେଇକି ସେମିତି ଦେଇକି ତାକୁ ପତ୍ର ପକେଇ ଦେଇକି ତା ଉପରେ ତାକୁ ପୋଡୁ। ସବୁ ଦେଇ ଦଉ ତାପରେ ପକେଇ ଦଉ ପତ୍ର ଏପଟରେ ଆମର ଶାଳୁଆ ପ ପତ୍ର ଶାଳୁଆ ପତ୍ର ଆମେ ଶାଳ ପତ୍ରରେ ଦେଇ ଦେଇକି ତାପରେ ନିଆଁ ମାନେ ଯୋଉ ନିଆଁ ଥାଏ ଅଙ୍ଗାର ତା ଉପରେ ଥୋଇଦଉ ସେଇଟା ଉଠେଇଦଉ। ଏମିତି ଆମେ କରୁ ଆଉ।
କେମିତି ଲାଗେ ପିଠା?
ବହୁତ ଭଲ ଲାଗେ ମାନେ ଶାଳ ପତ୍ର ପତ୍ର କଦଳୀ ପତ୍ର ତାଙ୍କର ଏଇଟା ଫ୍ୟାନ୍ ଟା ବୁଲୁଛି। ଏ ବହୁତୁ ଗରମ ହଉଚି ନା ବସି ହଉନେଇ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ଆପଣ ଘଟଙ୍ଗା ଯାଆନ୍ତି ସବୁବେଳେ?
ନା ସବୁବେଳେ ତ ଯାଇ ହୁଏନି ସେମିତି ତଥାପି ଗଲିଣିି ଏଠି ଆସିଲା ପରେ ଦି ଥର ତିନିଥର ଗଲୁଣି ଦିଇଥର ଖଣ୍ଡେ ଗଲିଣି।
ହଁ
ସବୁବେଳେ ଆଉ ଯାଇହବନି ନା।
ଆଚ୍ଛା। ଆଉ କେଉଁଝର ଆପଣ ଗୁଣ୍ଡିଚା ଘାଇ ଯାଇଚନ୍ତି? ଘଟଗାଁ ପାଖରେ ଗୁଣ୍ଡିଚା ଘାଇ।
ହଁ ଗୁଣ୍ଡିଚା ଘାଇ ଯାଇଚି।
ଆଉ ସାନଘାଗରା ବଡଘାଗରା ଏସବୁ ଯାଇଚନ୍ତି?
ନା ସେପଟ ଯାଇନି ଖାଲି ଗୁଣ୍ଡିଚାଘାଇ ଯାଇଚି। ଆଉ ବ ସାନଘାଗରା ବଡଘାଗରା ଏପଟରେ ହିଁ ଅଛି କିନ୍ତୁ ଦେଖିନି।
ଆଛ
ଯାଇ ନାଇଁ କେବେ ଏଇ ଏବେ ଯିବୁ ବୋଲି ଭାବୁଚୁ ଦେଖିଆ ଆମ ତ ଶଶୁର ମରିଚନ୍ତି ନା ବର୍ଷିକିଆ ଯାଇନି। କୋଉ କ କୌଣସି ଠାକୁରଙ୍କ କତିକି ଯିବୁନି ସେଇ ଯଉ ଯାଇନି।
ଆଚ୍ଛା।
ଆଉ ଆଜି ଚିକେନ ରେ କଣ କରିବ ଚିକେନ କଷା ନା ଚିକେନ ତରକାରୀ ନା କଣ କରିବେ? ଚିକେନ ରେ
ଯେହେତୁ ପଖାଳ ଖାଇବେ ଚିକେନ କଷା ଣୁ ସେମିତି ଅଳ୍ପ ଝୋଳ ଦେ ବେଶୀ ତ ଝୋଳ ନୁହଁ ଆଜି ଏଇ ଗରମ ଯେହେତୁ ପଉଚି ସେଇ ଭାତ ପ ଗରମ ଖାଇବା ପାଇଁ ବୁଝନ୍ତି ହଳ ଭାଇନ ପଖାଳ ରେ ଚିକେନ କଷା ମାଛ ହେଲେ ମାଛ ବେଶର। ଏମିତି ଆଉ।
ହୁଁ। ମତେ ମାଛ ବେସର ବହୁତ ବଢିଆ ଲାଗେ ମୁଁ ଯେବେବି ମାଛ ଆଣେ ମୁଁ କେବଳ ମାଛରେ ବେସର ହିଁ କ କରେ।
ମତେ ମୋର ସେଇ ଆମର ସବୁବେଳେ ମାଛ ବେସର।
ଚିଙ୍ଗୁଡି ଆଣିଲେ ତ ଆମର ଭଜାରେ ମୋ ଝିଅ ତାର ସବୁ ଖାଏ। ଖାଇଦିଏ ତରକାରୀ ପର୍ଯ୍ୟନ୍ତ ଯିବା ପାଇଁ ସେ ସମୟ ବି ଦିଏନି ଚିଙ୍ଗୁଡିକୁ।
ତ ସେଇଥିପାଇଁ ମୁଁ ସବୁବେଳେ ତାର ବହୁତ ପସନ୍ଦ ଭାକୁର ମାଛ ସେଥିପାଇଁ ଭାକୁର ମାଛ ଆଣି ସବୁବେଳେ ଆମ୍ବଳ ଆମ୍ବୁଲ ହେରିକା ପକେଇ ତାକୁ ବେସର କରେ।
କିନ୍ତୁ ଦେଶୀ ଟେଷ୍ଟ ଟା ଭଲ ଆମ୍ବୁଲ ପକେଇକି ଯୋଉ ଝୋଳ କରନ୍ତି। ଟମାଟୋ ଅପେକ୍ଷା ଆମ୍ବୁଲଟାରେ ହିଁ ବହୁ ଟେଷ୍ଟ।
ଆମେ ଓଡିଆ ଆମ ଖାଦ୍ୟ ଭାରି ବଢ଼ିଆ ଆମ ଖାଇବା ଜିନିଷ ମୋର ଭାରତ ବର୍ଷରେ କଉଠି ବି ମିଳିବ ନାହିଁ।
ନାହିଁ। ସେଥିରେ ଆମ୍ବୁଲ ଭାତ ବି କେତେ ତାର ଗୋଟେ ଟେଷ୍ଟ।
ନିହାତି ନିହାତି ନିହାତି।
ଆମ୍ବୁଲ ଭାତ ମାନେ ଯୋଉ ବିଲ ବାଡି ଯେତେବେଳେ ଯାଇଥିବେ ଭାତ ଫାତ ତାଙ୍କ ପାଇଁ ଆମେ ନେଇକି ଯାଇଥିବୁ। ମାନେ ବିଲରେ ବସିକି ଖାଇବୁ ଗୋଟେ ଖଟା ଭାତ ବି କେତେ ସୁନ୍ଦର ଲାଗେ। ଆମେ ଛୁଆ ବେଳେ ବାପାଙ୍କ ପାଇଁ ଭାତ ନେଇକି ଯାଉ। କୁହନ୍ତୁ କୁହନ୍ତୁ।
ହଁ ମୁଁ କହିଲି ଆମର ଭାତ ସହିତ କିଛି ନହେଲେ ବି ଆମ୍ବୁଲ କଞ୍ଚାଲଙ୍କା ରସୁଣ ଦଳିକି ଆମେ ଭାତ ଟିକକ ଖାଇଦଉ।
ହଁ ସେଇଥିରେ ବି ବହୁତ ଶାନ୍ତି ଅଛି ମାନେ ସେଇ ଟେଷ୍ଟ ଟା ମାଛ ମାଂସରେ ବି ନାହିଁ।
ନିହାତି ନିହାତି ଆଛା ହୋଉ ମୁଁ ଫୋନ ରଖୁଛି ପରେ କରିବି। ହଁ ଆପଣ ସହିତ କ ଖୁସି ମତେ ଫୋନ ରେ କଥା ହେଇ ବହୁତ ଖୁସି ଲାଗିଲା।
ଥ୍ୟାଙ୍କ।